ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ ହଁ ମ୍ୟାଡ଼ାମ ନମସ୍କାର।
ଆଜ୍ଞା ହଁ ମ୍ୟାଡ଼ାମ ନମସ୍କାର ମ୍ୟାଡ଼ାମ କଣ କରୁଥିଲେ ଏଇ ବସି ବସିଥିଲି ମ୍ୟାଡାମ ଆପଣ କଣ
ଆଜ୍ଞା।
ଆଉ କୁହନ୍ତୁ। ହଁ ମୁଁ ଯ ମୁଁ ପଚାରୁଥିଲି ଯଦି ତି ବର୍ଷା ହଉ ଚି ମ୍ୟାଡ଼ାମ ମୋର ଟିକେ ଥଣ୍ଡା କାଶ ହଉଚି ଥଣ୍ଡା କାଶ ପାଇଁକା ଆପଣ ଜାଣିଛନ୍ତି ଘରୋଇ ଲୋ ଘରୋଇ ଉପଚାର ଆମେ କଣ କରିପାରିବା?
ହଁ ହଁ ଘରୋଇ ଉପଚାର ହଉଛି କଣ କହିଲେ ଯୋଉ ଅଦା।
କଣ?
ଆପଣଙ୍କର କାଶ ହଉଛି ତ?
ଥଣ୍ଡା ଥଣ୍ଡା କାଶ ହଁ ହଁ ହଁ।
ଅଦା ଆଉ ଅଦା ଆଉ ତୁଳସୀ ପତ୍ର
ଆଛା।
ଅଦା ଜାକନ୍ତୁ ଆଉ ଅଦା, ତୁଳସୀ ପତ୍ର, ଚା, ମହୁ ପକେଇକି କାଢା କାଢା କୁହନ୍ତି କାଢା
କଢା ହଁ ହଁ ହଁ।
ମହୁ ଟିକେ ଯଦି ଥିବ ମହୁ ଟିକେ ପକେଇଦେବେ। ତେଜପତ୍ର ଟିକେ ପକେଇଦେବେ ହୁଁ ମହୁ ତେଜପ ତ୍ର ଅଦା ଆଉ ଅଳେଇ
ହଁ ଅଳେଇଚ ଆଉ ତୁଳସୀ ପତ୍ର? ପୋଦିନା ପତ୍ର ବି ପକେଇ ପାରିବା ତ?
ହଁ ପୋଦି ପୋଦିନା ପତ୍ର ବି ପକେଇ ପାରିବେ ଆଉ ମହୁ। ମହୁ ମହୁ ପକେଇକି ଟିକେ କାଢା କରିକି ପିଇବେ।
ଆଚ୍ଛା ଆଉ ମୁଁ କହିଲି ମହୁ ଯୋଉ କହୁଛନ୍ତି ଆମ କୁ ଆମେ ବଜାରରେ ଯୋଉ ମହୁ ପାଉଛେ ମିଳୁଛି ମୁ ଆବାଜ୍ ଜାର ରେ ଉଁ ସେଇ ମହୁ ବ୍ୟବହାର କରିବା। ନା ପତଞ୍ଜଳିର ମ ହୁଁ।
ହଁ କହୁନାହାନ୍ତି କୁହନ୍ତୁ କୁହନ୍ତୁ।
ମୁଁ କହିଲି ପତଞ୍ଜଳି ର ବି ଯୋଉ ମହୁ ଆସୁଛି ନା ଦେ ଶୀ ମହୁ କୋଉଟା ବେଶୀ ଭଲ ହବ ଦେହ ପାଇଁକା?
ଦେଶୀ ଦେଶୀ ଦେଶୀ ମହୁ ଟା ଘରୋଇ ମହୁ ନୁହେଁ।
ହଁ।
ହ୍ୟାଲୋ ସେଇ ମହୁଟା ସେଇ ମହୁଟା ବ୍ୟବହାର କରନ୍ତୁ ବହୁତ ଭଲ ଦେହ ପାଇଁ। ବି ପତାଞ୍ଜଳିର ବି ବ୍ୟବହାର କରନ୍ତି ସେଟା ବି ଭଲ।
ଆଚ୍ଛା ଆଚ୍ଛା। ଆଚଛା ବୁଝିଲି ମ୍ୟାଡାମ ଆଉ ଆଉ କଣ କରିବା?
ସେଇପା ଏତିକି ପକେଇ ଆଉ ଅଦା ନୁହେଁ ଅଦା ଅଦା ବି ଜାକନ୍ତୁ।
ହଁ।
ହଁ ଅଦା ବି ଜାକନ୍ତୁ ହୁଁ ହୁଁ ହୁଁ ଅଦା ଜାକନ୍ତୁ ପୁରା ଦେଖିବ ଥଣ୍ଡା କମିଯିବ ଟିକେ ଆରାମ ବି ଟିକେ ଲାଗିବ।
ଆଚ୍ଛା ମ୍ୟାଡ଼ାମ ଆଉ ମୁଁ ଶୁଣିଥିଲି ଯୋଉ ଅ ତେଜପତ୍ର ମିଶ୍ରି ଅଦା ଫୁଟେଇକି ବି ସେ ପାଣି ଟା
ହୁଁ ହୁଁ ହୁଁ ହଁ ତାକୁ ବି ପିଅନ୍ତି ପେଟ ବି ଥଣ୍ଡା ହବ କାଶ ବି କମ ହବ ଆଜ୍ଞା ହଁ।
ଆଜ୍ଞା।
ହୁଁ ସେଟା ବି ପିଇଲେ ବି ଟିକେ ଦେହ ପାଇଁ ବି ଭଲ ଥଣ୍ଡା ମଣ୍ଡା ପେଟ ବି ଥଣ୍ଡା କରିବ।
ଓହୋ।
ହୁଁ ଆଜ୍ଞା ଆପଣଙ୍କୁ ଥଣ୍ଡା ଧରଦେଇଛି କଣ।
ଥଣ୍ଡା ଟିକେ ଟିକେ ହେଇଚି କାଶ ଟା ବି ରହୁଛି।
କହିଲି ବର୍ଷାରେ ଭିଜୁଥିଲେ କି?
ନାଇଁ ନାଇଁ ବର୍ଷାରେ ଭିଜିିନି ହଠାତ୍ ଖରା ଅଁ ଖରା ଦିନ ଗଲା ବର୍ଷା ଦିନ ଆସିଲା ଆଉ ହଁ ଋତୁ ଋତୁ ପରିବର୍ତନ ହେଲେ ଦେହରେ ବି ପରିବର୍ତ୍ତନ ଆସେ ନା?
ହଁ ଆଜ୍ଞା ତାପରେ କଣ କହିଲ ବର୍ଷା ଦିନ ଥଣ୍ଡା ଆଉ ହଉଛି ଖରାଦିନ ଥଣ୍ଡା ଏ ଦିଟା ଥଣ୍ଡା ବହୁତ ଇଏ ନାଇଁ?
ଠିକ କଥା ମ୍ୟାଡାମ ଦେହରେ ମାନେ ଖରାଦିନେ ଝାଳ ଆମର ଜଉ ବହୁଛି ସବୁବେଳେ ଦେହରେ ହିଁ ମିଶୁଛି ସେଇଟା ତ ଆମେ କଣ କରିବା। ସେଇଟା ଯାହା ଯାହା ହେଲେ ବି ଆମର ଥଣ୍ଡା ହବ ନା। ଆଉ ଦେହ ଦେହ ଟାକୁ ଜଗିବା।
ହୁଁ ଉଁ।
ଉଁ ଖରା କଣ କହିଲେ।
ଆପଣ କୋଉ ଋତୁଟା ଏସି ଭଲ ଲାଗେ?
ମ୍ୟାଡ଼ାମ ମତେ ଶୀତ ଶୀତ ଶୀତ ଋତୁ ଟା ବେଶୀ ଭଲ ଲାଗେ।
ଶୀତ ଋତୁର ବହୁତ ଭଲ ଲାଗେ କାହିଁକି? ଶୀତଋତୁରେ ତ ବେଶୀ ଶୀତ ଲାଗେ ନା ଆପଣଙ୍କୁ କେମିତି ଶୀ
ଉଁ ନା ଶୀତ ଋତୁ ଶୀତ ଋତୁରେ ଏ ବେଶୀ ଖରା ନଥାଏ କିଛି ବେଶୀ ବର୍ଷା ବି ତ ବିଲ କୁଲ ନଥାଏ ଆଉ ଆମେ ସବୁ ଜାଗା ବୁଲିବା ପାଇଁ ବି ଯାଇପାରୁ। ହଁ ଶୀତ ଦିନେ ଦିନ କମ ଥାଏ ନା ତାପମାତ୍ରା ଟା କମ ରୁହେ ସେତ ରା ସେଟା ରାତି ସମୟ ଟା ଟିକେ ଅଧିକ ଥାଏ ଆଉ ଶୀତ ଦିନେ ଭଲ ଲାଗେ ସବୁ ଜିନିଷ ପିକନିକ କୁଆଡେ ଆମେ ବୁଲିବାକୁ ଯିବା ବଣ ଭୋଜି
ହୁଁ ସେଇ ମାସରେ ହଁ ସେମ ସେ ପାଇଁ ବେଶୀ ବୁଲାବୁଲି କରନ୍ତି ବି ଭୋ ଜି ହୁଏ ସେଇ ଋତୁରେ ନାଇଁ? ହୁଁ।
ନମ ସେଇ ଋତୁଟା ବହୁତ ଭଲ ଲାଗେ ମ୍ୟାଡାମ ଆଉ କଣ ଇ ମିତ ସବୁ ଚାଲିଛି ହଁ। ଆଉ ଆପଣଙ୍କର ରଜ କେମିତି ଗଲା କଣ କରିଥିଲେ ଡ୍ରେସ ନା ଶାଢୀ କଣ କରିଥିଲେ?
ନାଇଁ ନାଇଁ ମୁଁ ଡ୍ରେସ୍ କରିଥିଲି।
ଆଚ୍ଛା ଆପଣ ଡ୍ରେସ୍ କରିଥିଲେ। ହଁ ମାଡାମ ମୁଁ ଡ୍ରେସ ହିଁ କରିଥିଲି।
ଆଜ୍ଞା।
ହଉ ଆଉ କିଛି ପିଠା ପଣା ସବୁ କଣ ହେଇଥିଲା?
ହୁଁ ପିଠାପଣି ହେଇଥିଲା ଏଣ୍ଡୁରି କାକରା ଇଟିଲି ଆଉ ହଉଛି ମୁଆଁପିଠା, ଆରିସା ପିଠା।
ଆଛା ଏତେ ସବୁ ପ୍ରକାରର ପ୍ରୟୋଗ ହେଇଥିଲା ତାହେଲେ ନା?
ଆଜ୍ଞା।
ହଁ।
ଆପଣଙ୍କୁ କୋଉ ପିଠାଟା ଭଲ ଲାଗେ ଖାଇବା ପାଇଁ?
ମତେ ପୋଡ ପିଠା ଟା ବେଶୀ ଭଲ ଲାଗେ ଆଉ କାକରା ପିଠା ଟା ବହୁତ ଭଲ ଲାଗେ।
ହଁ କାକର ପିଠା ଆପଣଙ୍କୁ ବନେଇ ଆସେ?
ହୁଁ ବନେଇ ଆସେ ହଁ ମତେ ତିଆରି ଦେଖିଛି ଯନ୍ତ ଜନ୍ତି ନ୍ତଣି ଯଉଟା ତିଆରି ହୁଏନି କି ଅଟା ସୁଜି ମିଶିକି ଗୁଡରେ ହେଲା କି ଚିନିରେ ହେଲା ଗରମ ପାଣିରେ ପକେଇ ହଁ ମାନେ ଜାଣିଛି କରିନି ଘରେ ମାମାଙ୍କ ସହିତ ମିଶିକି ଅଳ୍ପ ଅଳ୍ପ କରିଚି।
ହୁଁ।
ଆଉ ଏମିତି ହଁ।
ହୁଁ
ଆଉ ଆପଣ କୁମାର ପୂର୍ଣ୍ଣମୀ କେମିତି ପାଳନ କରନ୍ତି?
କଣ କହିଲେ?
କୁମାର ପୂର୍ଣ୍ଣିମା କେମିତି ପାଳନ କରନ୍ତି?
ହୁଁ କୁମାର ପୁନିଆ ବି ଭଲ ହୁଏ। ଓଷା କରିଥାଉ ସକାଳୁ କିଛି ନ ଖାଇକି।
ହୁଁ। ଆଞ୍ଜୁଳି ଟେକନ୍ତି ସକାଳୁ?
ହଁ ଆଞ୍ଜୁଳି ଆମର ନାଇଁ ଆମର ସକାଳୁ ନୁହେଁ ଆମର ରାତିରୁ ଡକାଯାଏ ମାନେ ଚାରିଟା ବେଳେ। ମାନେ ସନ୍ଧ୍ୟା ଗଡି ଯାଉଥିବା ପୂର୍ବରୁ ଆଉ।
ଆଚ୍ଛା ଆଛା ଦିନ ବେଳା ନୁହେଁ ମାନେ ସବୁର
ନାଇଁ ନା ସନ୍ଧ୍ୟା ସମୟରେ ଆଞ୍ଜୁଳି ଦିଆଯାଏ ଆଉ ସକାଳୁ ହୁଏନି ଆପଣଙ୍କର କେମିତି କି?
ଆମର ମ୍ୟାଡାମ ସକାଳୁ ଭୋରୁ ସୂର୍ଯ୍ୟ ନ ଆସିବା ପୂର୍ବରୁ। ଅ ରାତିରୁ ଉଠିକି କି ଗାଧେଇକି ସୂର୍ଯ୍ୟ ଦେବତାଙ୍କ ପାଇଁ ମାନେ ସୂର୍ଯ୍ୟ ଦେବତାଙ୍କ ପୂର୍ବ ଦିଗକୁ ଅନେଇକି ଏପ ଲିଆରେ ସା ଟା ସାତଟା ଫଳ ଥୋଇକି ଆଞ୍ଜୁଳି ଟେକିବେ, ହଳଦୀ ପାଣି ଢାଳିକି ଆମେ ଅଞ୍ଜୁଳି ଟେକିବୁ, ସେଇଟା ସେମିତି ଥିବ ସେଇ ଲିଆ ସେଇ ଫଳମୂଳ। ସବୁ ରାତିରେ ଯେତେବେଳେ ସନ୍ଧ୍ୟା ବେଳେ ଚନ୍ଦ୍ର ଆସିଥିଲେ ଏ ଆମର ବୃନ୍ଦାବତୀଙ୍କ ପାଖରେ ପୂଜା କରା ପୂଜା କରାଯାଏ ଆଉ ସେଇଥିରେ ଚାନ୍ଦ ତିଆରି ହେଇଥାଏ ସେ ଯୋଉ ଲିଆ ଆମର ଭୋଗ ହେଇଥାଏ, ଲିଆ ଛେନା ଚକଟା ହେଇକି।
ଆଜ୍ଞା।
ଆମେ ଚାନ୍ଦ ପୂଜା ସରିଲା ପରେ ଚାନ୍ଦ ଖାଉ ଅଧା ଖାଇଏ ଲୁଚିକି ଖାଏ। ତାଲେ ଖାଇବାକୁ କୁହନ୍ତି କାହା ସାମ୍ନାରେ ଖାଇବନି। ଲୁଚିକି ଖାଇବ ଖାଇକି ଅଧା ଚାନ୍ଦ ଖାଇକି ଅଧା ଚାନ୍ଦ ଫୋପାଡି ଦବ। ଚାଳକୁ ହେଲା କି ପାଣିିକି ହେଲା ଫୋପାଡି ଦିଅନ୍ତି। ଅଁ ଏମତି ପାଳନ କରାଯାଏ ଆଉ କୁମାର ପୂର୍ଣ୍ଣିମା। କୁମାର ପୂର୍ଣ୍ଣମୀ ପାଇଁ ତ ସମସ୍ତଙ୍କ ଆଡେ ତ ସମ୍ମାନ ନାହିଁ। କାହାର କାହାର ଅଛି ଆମେ ଜଳଖିଆ ଖାଇକି କିଏ କରନ୍ତି। ଆଉ କିଏ ପୁରା ଉପାସ ରୁହନ୍ତି ରାତିରେ କେବଳ ପୂଜା ସରିଲା ପରେ ଖାଆନ୍ତି। ଏ ଭୋଗ ଖାଇବେ ଚା ଚାନ୍ଦ ଖାଇବେ ସେତିକି, ଆଉ ତା ପୂର୍ବରୁ ବି ଯୋଉ